ହାଲୋ।
ହଁ ସୁଭ ସକାଳ।
ଶୁଭ ସଖାଳ ଭାଇ ଆଉ ହେଇକି ନାହିଁ । ସୁପ ଖରାବେଳ ହେଇଗଲାଣି । ଯାହା ହୋଉ ବୋହୁତ ଭଲ କଥା ଆଉ କଁ କରୁଚନ୍ତି।
ଏଇ ବସିଥିଲି ଆଉ ତମେ।
ହଁ ମୁଁ ଏଇ ରୋଷେଇ କରିବାକୁ ଯିବି ଏବେ ଆଉ ତ ରୋଷେଇ କରିବା ଟାଇମ୍ ହେଇଗଲାଣି ଆଉ ଟିକେ ପରେ ଏଇ ଗୋଟେ ବାଜିଲେ ରୋଷେଇ କରିବି ଆଉ।
ହଁ ମୁଁ ଆମୁକୁ ପହଞ୍ଚିଥିଲି ହୋଉଚି ଆମେ କୋରାପୁଟ ଯାଇଥିଲେ ନା ମୁଁ ବି ଯାଇଥିଲି। ମାନେ ଦୁଇ ତିନି ବର୍ଷ ତଳେ କୋରାପୁଟ ଯାଇଥିଲି। କୋରାପୁଟୁ ଯିବା ପୂର୍ବୁରୁ ଆମର ଦୁଇ ସାଙ୍ଗ ଭିତରେ। ମାନେ ମାନେ ବୋହୁତୁ ଡିସ୍ ଚାଲଛି ଯେ କୋରାପୁଟୁ କୋଉ ସମୟରେ ଗଲେ ଠିକ ହବ। କିଏ ହୋଉଛି ମୌସୁମୀ ସମୟରେ ଗଲେ ଭଲ ହବ। କିଏ କୋହୁଛି ମୌସୁମୀ ପରେ ଗଲେ ଭଲ ହବ। ନା ହୋଉଛି ଖରା ସ୍ଲାଇଟ୍ ଯୋଉ ଆମର ଖରା ଆଉ ଶୀତ ମଝା ମଝି ସମୟରେ ଗଲେ ଭଲ ହବ। ତ ରିସର୍ଚ୍ ରୁ ଜଣା ପଇଲା ଯେ ଆମୁକୁ ମୌସୁମୀ ସମୟରେ ଯିବା ତାହେଲେ କୋରାପୁଟ କୁ ସଠିକ ଭାବରେ ମାନେ ନିଜେ ମାନେ ଇଏ କରିହବ ଫିଲ୍ କରିହବ। କାରଣ ସିନେରୀ ହୋଉଛି ପୁରା ଗ୍ରୀନ୍ ଗ୍ରୀନ ରୋହୁଚି। ଆଉ ସେଠିକାର ପରିବେଶ ପୁରା ହୋଉଚି। ମାନେ ଜଣକୁ ମନ ଛୁଇଁଲା ଭଳିଆ ପରିବେଶ ସେଇ ସମୟରେ ମୌସୁମୀ ସମୟର ଥାଏ ଆଉ। ତାପରେ ହୋଉଛି ଦୁଇ ସାଙ୍ଗ କଁ କଲୁ ଟିକେଟ୍ କରିକି ବାହାରିକି ଗଲୁ। ଯୋଉ ହୋଉଚି କୋରାପୁଟ ବାହାରିକି ଗଲୁ ଆଉ ସେଠି ପହଞ୍ଚୁ ପହଞ୍ଚୁ ଆମେ ପହଞ୍ଚି ଯାଇଥିଲୁ ହୋ ଚି ହେଟୀ ଗୋଟେ ଅଛି ଏଁ ମ ରେଲୱେ ଟେସନ୍ ଟା ହୋଉଚି ମନେ ପଡୁନି ଭଲସେ। ସେଠି ପହଞ୍ଚି ଯାଇଥିଲୁ ସେଠୁ ସାଙ୍ଗ ହେଇକି ବାହାରି ଯାଇଥିଲୁ ହୋ ସ୍ଲିମିଲଗୁଡା ପର୍ଯ୍ୟନ୍ତ ବାହାରିକି ପଡିଲୁ। ସ୍ଲିମିଲ୍ ଗୁଡାରେ ସେଦିନ ସେ ସାଙ୍ଗ ବାବା ରୁମ୍ ରେ କିଛି ସମୟ ରେଷ୍ଟ ନେଇକି ଆଉ ସେ ତା ରୁମ୍ ରେ କିଛି ଖାଦ୍ୟ ଖାଇସାଇଲା ପରେ ତାର ମୋରୋ ଆଉ ତାରି ଗୋଟେ ସାଙ୍ଗର ଆମେ ଚାରି ଜଣ ବାଇକ୍ ରେ ଭାରିଗଲୁ। ବାହାରି ଗଲୁ ସେଦିନ ଆମେ ପଥମ ପ ପହଞ୍ଚି ଗଲୁ ଏଠି ଯାଇଁକି ହନୁମାନ ବାଟିକା ପାଖେରେ ହନୁମାନ ବାଟିକା ଶିମିଳିଗୁଡାରୁ ପାଖ ଯେହେତୁ ସେଠି ପଳେଇନୁ ସେଇଦିନ ସେଇ ଜାଗାରୁ ଯାଇକି ଆଉ କୁଆଡେ ଗଲୁନୁ ଆସିକି ଘରେ ଆସିି ପହଞ୍ଚିଗଲୁ ଆଉ ତା ପରଦିନ ସକାଳୁ ଉଠିକି ଭାରିକି ଗଲୁ ହୋଉଚି ଏଁ ଆମର ଦେଓମାଳି ହୋଉ ଦେଓମାଳି ତ ତମେ ଜାଣିଥିବ ଦେଓମାଳି ହୋଉଚି ଗୋଟେ ଉଚ୍ଚତମ ହୋଉଛି ହଁ ପର୍ବତ ହଁ ପ୍ରବତ ହୋଉଛି ଆମ ଭା ଓଡିଶାର ହଁ। ଆଉ କିନ୍ତୁ ତାର ଯୋଉ ହୋଉଛି ତାର ଭ୍ୟାଲି ଏରିଆ। ତାର ହୋଉଚି ଯୋଉ ପବ ପ ଯୋଉ ପର୍ବତ ସ୍ତୂପ। ଆଉ ତାର ହୋଉଚି ଯୋଉ ତା ଆଁ ସେଠିକାର ଯୋଉ ଭୂମି ସମ ଯୋ ଯୋଉ ହୋଉ ଚି ପାହାଡିଆ ଭୂମି ଆଉ ସେଠିକାର ଜନଜାତିଙ୍କର ଚଳନୀ ଜୀବନ ଶଯ୍ୟା। ଆଉ ଝର ଯୋଉ ଛୋଟୋ ଛୋଟୋ ନଈ ବହି ଯାଇଚି ଯୋଉ ଝରଣା ଆକାର ନଈ ବହି ଆସିଚି। ଆଉ ସେ ତା ଉପରେ ଥିବା ଆମେ ଟ୍ରେକିଂ କଲୁ ଟ୍ରେକିଂ କଲା ବେଳେ ସେ ଉପରର ଯୋଉ ସବୁ ଦୃଶ୍ୟ। ଆଜି ବି ମୁଁ ପୁରା ମନକୁ ଛୁଇଁ ଯାଉଛି। ଆଉ ସେ ସ୍ଥାନ ଟା ମତେ ଲାଗୁଥିଲା ସ୍ଵର୍ଗ ଖାଲି ମଣିଷ କୁଏ ସଵର୍ଗ କିନ୍ତୁ କେବେ ଦେଖେ ନା କିନ୍ତୁ ସେଇଟା ମତେ କୌଣସି ସଵର୍ଗ ଠାରୁ କମ୍ ନାଗୁ ନଥିଲା। ଆଉ ସେଇ କୋରାପୁଟ ର ସେଇ ଜାଗାରେ ମୁଁ ବହୁତ ମାନେ ଯାହା ହ କହନ୍ତି। ବହୁତ ଖୁସି ଯାଇଥିଲି ଖୁସି ବି ନାଚି ପକେଇଥିଲି। ଆଉ ସେଇଦିନ ସିମୁଲିଗୁଡା ପର୍ଯ୍ୟନ୍ତ ଯାଇଥିଲି। ଆଉ ତମେକୁ ପୁଣି ପଳେଇ ଆସିଥିଲ ସିମ ଗୁଡା। ତମେ ପୁଣି କୋଉ ଜାଗା ପୁଣି ଯିବାକୁ ଗଲ। ସେଇଠୁ ଆଉ ପଳେଇ ଆସିଲ ନା ଆଉ କଆଡେ ଯାଉଥିଲ।
ହଁ।
କହୁଥିଲ କଫି କଥା କଫି ପିଇବା କଥା। ହଁ। ହ୍ୟାଲୋ।
ହ୍ୟାଲୋ।
ହଁ କୋହୁଥିଲ କଫି କେମିତି କଣ ପ୍ରୋସେସ ହଉଛି। ଆଉ ହଉଛି ହଁ ଇଏ କଣ କେମିତି କଣ କରନ୍ତି କଣ ନାହିଁ ସେ ବିଷୟରେ ତ କଥା ହୋଉଥିଲ ନା। ଆଉ ସେ କଫି ବାର ତ ଠିକ୍ ତମେ
ହଁ କଫି କଫି ମୁଁ ସେଠିକା ଲୋକଙ୍କୁ ପଚାରିବାକୁ ପଚାରିଲି ଯେ ଲୋକ କେମିତି ମାନେ ଫାଷ୍ଟ ଗଛ କେମିତି ଲଗାନ୍ତି ଅ ଗଛର କେମିତି କେତେ ଦିନ ଭିତରେ ଫଳ ହୁଏ। ତ ସେ ଫଳକୁ କେମିତି କଣ ଆଣିକି ଅ ଲୋକମାନେ ମାନେ କେମତି କଣ ତାଙ୍କ ମାନେ ତାଙ୍କ ପ୍ରୋସେସ କରାନ୍ତି ଯେମିତି କି ଆମର ମାର୍କେଟ ରୋନେ ଯେମ୍ ତି ବିକ୍ରି ହେଲା। ହେଲାବେଳେ କେମତି ପ୍ରୋସେସ କରନ୍ତି ତ ବହୁତ ଲୋକ ବହୁତ ପ୍ରକାରର ବିଭିନ୍ନ ବିଭିନ୍ନ ତାଙ୍କର ଏମିତି ସବୁ କହିଲେ ଯେ ଯେମତି ଆ ତିଆରି କରନ୍ତି ସେମତି କହେ କିଛି ଲୋକ କହିଲେ କି ଆମେ ଏମିତି ମେସିନ ଦ୍ୱାରା ପ୍ରସ ତୁ ତ ଗଲୁ କିଛି ଲୋକ କହିଲେ ଆମେ ତାକୁ ଷ୍ଟିମ୍ କର ମାନେ ଯେମିତି ବାମ୍ଫ ଦିଉ ବାମ୍ଫ ଦେଇ ସାରିଲା ପରେ ତାକୁ ଶୁଖାଉ। ଏମିତି ବହୁତ ସାରା ବହୁ ତାଙ୍କର ଜିନିଷ ସବୁ କହିଲେ। ଆଉ ତମେ ଯେମିତି କହିଲ କି କୋରାପୁଟର ବର୍ଷା ଦିନେ ଯିବା ପାଇଁ ଭଲ ଲାଗେ। ହଁ ଏହାକୁ ମୁଁ ସହମତି କରୁଛି। ଅ ମତେ ମତେ ମୁଁ ମୋ ସାଙ୍ଗ ମାନଙ୍କରେ ଜିବି ମୁଁ ପ୍ଲାନ କରିଥିଲି ସେବେ ମୁଁ ବି ଆମେ ବି ଏମିତି ପ୍ଲାନ କରି ଥିଲ କିନ୍ତୁ ଅ ଏମିତି ଆଉ ଗୋଟେ ବି ଦିନେ ବି ଗଲେ ହବ ଯେମିତି ଆମେ ବସନ୍ତ ଋତୁ ପରେ ପରେ ଶୀତ। ଋତୁ ଆମର ଆସି ଆସିଯାଉଛି ଯେମତି ବସନ୍ତ ଋତୁ ପୂର୍ବରୁ ଗଛରେ ସବୁ ପତ୍ର ଝଡା ଦେଇଥାଏ। ବସନ୍ତ ଋତୁ ବେଳେ ଯେମିତି ସବୁ ଆସେ କି ନୂଆ ପତ୍ର ଆସେ। ତ ସେମିତି ଘଞ୍ଚ ଜଙ୍ଗଲ ଏରିଆ ଭିତରେ ପାହାଡ ପର୍ବତ ଏରିଆ ଭିତରେ ବହୁତ ସାରା ଗଛ ଅଛି। ତ ସେ ସବୁ ପତ୍ର ଝଡା ଦେଇଥାନ୍ତି ଆଉ ସେ ଟାଇମ ରେ ନୂଆ ନୂଆ ସବ ପତ୍ର ଆସେ ଯାହାକି ପୁରା ସବୁ ଜ ରଙ୍ଗରେ ପୁରା ଭରି ହେଇଯାଇଥାଏ। ପାହାଡ଼ ପର୍ବ ତ ଆଉ ସେଇ ଟାଇମ ଟା ପୁରା ଦେଖିବା ପାଇଁ ପୁରା ବହୁତ ଭଲ ଲାଗେ ଆଉ କହିବାକୁ ଗଲେ ବି ଯେମତି ଶୀତ ଦିନେ ବି ଆମର ବହୁତ ଥଣ୍ଡା ପଡେ ଯେମିତି କିି ଆମର ସେଠି ବରଫ ବି ଟିକେ ଟିକେ ଟିକେ ଟିକେ ପଡେ। ଅ ତ ସେ ଜାଗା ବି ଦେଖିବା ପାଇଁ ଭଲ ଲାଗେ ହଁ। ଯେମିତି ଦେଓମାଳି ହେଇଗଲା କି ଆମର ଦେଓମାଳି। ବି ତଳ ଏରିଆକୁୁ ଆମେ ଯେମିତି ତଳ ମାରି କହୁଛନ୍ତି।
ତଳେ ହଁ।
ହଁ ସେ ସବୁ ଜା
ଆଉ ତମେ ସେଠି ପହଞ୍ଚିଲା ପରେ ଆଉ ଦେଓମାର ଉପର୍ ପ୍ରାୟ ଲୋକ ଲୋକ ମୁଁ ଦେଖୁଛି ରହିବାର କାରଣ ରହିକି ରାତିରେ ଏଞଜୟ କରନ୍ତି ହଉଛି ସକାଳୁ ଉଠିଲା ବେଳକୁ ସେଟା ନା ଯୋଉ ସନରାଇଜ ଟାକୁ ଏଜୟ କରନ୍ତି ଆଉ ରାତିରେ ସେମାନେ କଣ କରନ୍ତି ଭୋଜି ଭାତ ବି କରନ୍ତି। ଆଉ ଦେ ନାଚନ୍ତି ପାହାଡ ନାଚ ନାଚିଲାେଳିଆ ନାଚନ୍ତି ସେମିତି କିଛି କରିଥିଲ ନା କିଛି କରିନଥିଲ।
ହଁ।
କରିଥିଲ ତାହଲେ। ଆଉ ହଉଛି ଆମେ ମଧ୍ୟ ଯେତେବେଳେ ମୁଁ ସାଙ୍ଗଡାାର ମୋର ଯାଇଥିଲୁ ସେଇ ବାଟେ ଆଉ ହଉଛି ଆମେ ସେଠି ଆଉ ରହି ନଥିଲୁ କାରଣ ସେ ସାଙ୍ଗର ରୁମ୍ ଯେ ହଉ ଥିଲା ତିଲିଗୁଡାରେ ଆଉ ସେ ଯୋଜନା ସବୁ କରିନଥିଲୁ। ତାପରେ ହଉଛି ଆମେ ସେ ସାଙ୍ଗଟାର ମୁହଁରି ବାହାରି ଯାଇଥିଲୁ ହଉଛି ତା ପର ଦିନ ସେଠୁ ପଳେଇ ଆସିଥିଲୁ ଆରକୁୁ ବାହାରଲି ପର୍ଯ୍ୟନ୍ତ ବାହାରିକି ପଳେଇଥିଲୁ ବାଇକ ରେ ଯାଇଥିଲୁ। ଆମର ଆର୍କୁ ଭାଲି ଯାଇଥିଲୁ। ଗଲାବେଳେ ବାଇକ ପାଖାପାଖି କାରଣ ଆରଗୁ ବାଲି ସେଠୁ ଥିଲା ଅଢେଇଶ କିଲୋମିଟର ଥିଲା। ଦୁଇଶହ ଅଠଶହ କିଲୋମିଟର ଥିଲା। ଆଉ ସେଠୁ ହଉଛି ବାଇକ ରେ ଯେହେତୁ ଆମେ ବାଇକ ରେ ଯିବାର ଥିଲା ସେ ସାଙ୍ଗ ଫାର ଗଲାଷ୍ଟ ଯୋଉ ସାଙ୍ଗା ବାଇକ୍ ଚଲଥିଲା ସେ ସାଙ୍ଗାକୁ ନେଇକି ସେଠି ଆଗୁଆ ପଳେଇଥିଲା ବୋଲି କି ଆମେ ପଛରେ ଯାଇଥିଲୁ ସେ ସାଙ୍ଗଟା କଣ କରିଥିଲା ଟିକେ ବହୁତ ସ୍ପିଡ ବାଇକ୍ ଚଲାଉଥିଲା। ଆମ ସେନିନୁ ଗୋଟେ ମାନେ ଏମିତି ଭଗବାନ ଦୟାର ଆମେ ବହୁତ ଭଲରେ ବରଂ ରହିଗଲୁ। ସେ ଗୋଟେ ଥିଲା ହଉଛି ଇଏ ଆମର ଲେବୁଲ କ୍ରସିଂ ଗୋଟେ ଥିଲା। ତା ତଳେ ବର୍ଷା ଦିନରେ ଯେହେତୁ ଆମେ ଯାଇଥିଲୁ ହଉଛି ବର୍ଷା ଗୋଟେ ଖାଲରେ କଣ ହେଇଛି ବର୍ଷା ପାଣି ଭରି ଯାଇଛି ଆମକୁ ଲାଗୁଛି ସମତଳ ଜାଗା ଟା। କିନ୍ତୁ ଦେଖିଲା ବେଳୁ ସେଇଟା ହଉଛି ପୁରା ଆଠ ପର୍ଯ୍ୟନ୍ତ ଖାଲ ଅଛି। ତ ପାଣି ଗାଡି ଯେତେବେଳେ ଗଲା ଡରେକ୍ଟ ସେଠି ପଇଲା ଆମେ ଦି ଜଣଙ୍କୁ ଉି ପୁରା ପଡିଲୁ। ଯାହା ହଉ ସେଠି ପାଖରେ ଥିଲା ହଉଛି ବିଲ ରାସ୍ତା ଭଳିଆ ଥିଲା ଆମର କିଛି ବେଶୀ କ୍ଷତି ହେଲାନାଇ। ରେନକୋଟ ଏବେ କିଛି ହେଲାନି। ପୁଣି ଉଠିନୁ ପୁଣି ହଉଛି ସେଠି ସେଠି ଗୋଟେ ଜିନିଷଁ ଦେଖିନି ସେଠି ସୋପାନ କଣ ଲେଖୁଛି ଚାଷ ମାନେ ଉପରେ ଗୋଟେ ବିଲ ତା ତଳକୁ ଆଉ ଗୋଟେ ବିଲ ତା ତଳକୁ ଗୋଟେ ବିଲ ଯେମିତି ଆସାମ ରେ ଯେମିତି ହୁଏ।
ହଁ ଯୋଉଟା କି ଖାଲି ଆସାମ ନୁହେଁ। ଆ ଯେମିତି ତମେ କହିଲ କି ସୋଫାନ ଅ ପ୍ରଣାଳୀରେ ଯେମିତି ଚାଷ ହୁଏ। ଖାଲି ଆମେ ଆସାମ କହିପାରିବାନି ଯେତେ ସାରା ପାହାଡ଼ ପର୍ବତ ଏରିଆ ଅଛି ଯଦି ତମେ କେବେ ଉତ୍ତରାଖଣ୍ଡ ଯାଇଥିବ ତ ଉତ୍ତରାଖଣ୍ଡ ରେ ବେଶୀ ଖାଲି ଏମିତି ସୋପାନ ଏରିିଆର ଚାଷ କରାଯାଏ। ଅ ଉତ୍ତର ପ୍ର୍ରଦେଶ ରେ ବି ବିହାରରେ ବି ଯେତେ ସାରା ଆମର ପାହାଡ ପର୍ବତ ଅଞ୍ଚଳ ରହିଲା ତ ଏମିତି ସାରା ସୋପାନ ଅଞ୍ଚଳରେ କେମତି୍? ଆଉ ଯଦି ତମେ ପାଖରେ ବି ଆମେ ଦେଖିପାରିବା ଅ ଆମର ଯାଜ ପୁରି ଜିଲ୍ଲାରେ ବି ଏମିତି ଚଣ୍ଡଡିିକଲ ପାଖ ସେ ସବୁ ଗାଁ ଆ ସେଠି ବି ସବୁ ଏମିତି ସୋପାନ ତରିକାର ଚାଷ କରାଯାଏ। ଆଉ ନୟାଗଡ ଫୟାଗଡ ହେଇଗଲା ସେପଟେ ସବୁ ଏରିଆରେ ଏମିତି ଚାଷ କରାଯାଏ। ଆଉ ଯଦି ତମେ ଆଠ ଗଡ ଫାଟ ଗଡ କେବେ ଯାଇଥିବ। ତ ସେପଟେ ବି ସାରା ଏମିତି ଚାଷ କରାଯାଏ।
ହଁ କିନ୍ତୁ ବିଶେଷ କରି ଅ ଯୋଉ ଆମର ସେଇ ଯୋଉ କୋରାପୁଟ ଜିଲ୍ଲା ନା ଯୋଉ ହଁ କୋରାପୁଟ ଆଉ ହଉଛି ଆନ୍ଧ୍ର ର କିଛି ଅଞ୍ଚଳ ଆନ୍ଧ୍ରର ଟୋଟାଲ କହିଆକୁ ଗଲେ ସେ ବି ସେମିତି ପାହାଡିଆ ଯେହେତୁ ଆନ୍ଧ୍ର ତା ବୁଝିଆକୁ ଗଲେ ପାହାଡ ପାହାଡରେ ଆନ୍ଧ୍ର ହେଇଯାଇଛି। ଆଉ ହଉଛି ସେ ପର୍ବତ ଅଞ୍ଚଳ ଯେହେତୁ ହଉଛି ତାଙ୍କର ତାଙ୍କର କଣ ଗୋଟେ ମୁଁ ଦେଖିନି ତାଙ୍କର ସିଷ୍ଟମ ଟା ଏୟଆ ଯେ ଯୋଉ ଜମି ଚାଷ କରିବା ପୂର୍ବରୁ ସେଟା କଦଳୀ ଚାଷ କରିବେ। କଦଳୀ ଚାଷଟା କଣ ପାଇଁ କରିବ ବୋଲି ମୁଁ ଏଠିାକାର ଜନଜତିତ ପଚାରି ବୋଲି କଣ ପାଇଁ କଦଳୀ ଚାଷ ଆକ୍ଚୁଆଲି କର? ସେ କହିଲେ କଦଳୀ ଚାଷ କରିଆର ମୁଖ୍ୟ କାରଣ ହଉଛି ମାଟିଟାଉ କଦଳୀ ମାଟି କଦଳୀ ଗଛର ଚେରଟା ମାଟି ଟାକୁ ହାଲୁକା କରିଦବ, ଯାହା ଫଳ ପରବର୍ତ୍ତୀ ମୁହୂର୍ତ୍ତରେ ମାଟିର ଯୋଉ ସାରାଅଂଶ ଯୋଉ ଉର୍ବରତା ଟା ସେ ବଢିଯିବ କାରଣ ଯେତେବେଳେ ମାଟି ଟା ଫସ୍କା ହେଇଯିବ ସେତେବେଳେ ଆମର ଜିଆ ଅ ହଉଛି ବଢିଯିବେ ମାଟିରେ ମ୍ ଯିଆ ବଢିଲା ମାନେ ସେତେବେଳ ତାପରେ ଆମେ ଯେକୌଣସି ଚାରା ନଗେଇବା ଭଲ ସେ ତାର ହଉଛି ଇଏ କରେ ଆଉ ସେଠି ବି ପ୍ରାୟ ଅଦା ଆଉ ହଉଛି ଇଏ ମକା ଆଉ ତାପରେ ହଉଛି ଇଏ ହଳଦୀ ଏ ସବୁ ଚାଷ ଶୁଣ୍ଠି ଏଇ ସବୁ ଚାଷ ମୁଁ ପ୍ରାୟ ଦେଖିଛି ଲୋକ କରିଆର।
ହଁ।
ହଁ।
ଆଉ ଯେମିତି ଆଉ ଯେମିତି ତମେ କହିଲ କି କୋରାପୁଟ, କୋରାପୁଟ ଛାଡିଲା ଉପରେ ଯେମିତି ତମେ ଆଉ କୋଉ ଜିଲ୍ଲାକୁ ଏମିତି ଯାଇଛ କି, ତମର ଯୋଉଟା କି ତମର ସ୍ମୃତି ହେଇକି ଅ ଜୀବନ ସାରା ରହି ବ ଏମିତି ତମ ସାଙ୍ଗ ମାନଙ୍କ ସହିତ ଏମିତି କିଛି ହେଇଛି ତମର ସ୍ମୃତି ପୁରା ରହିବ ଜୀବନ ସାରା।
ହଁ ଯେମିତି କିି ଆମର, ଖୋର୍ଦ୍ଧାର ଆମ ଏଥିରେ ମୁଁ ଥିଲି ଭୁବନେଶ୍ଵରରେ ଥିଲି ସେଠୁ ଆମେ ଯାଇଥିଲୁ ହଉଛି ଏ ଏ ଜାଗାକୁ ବରୁଣେଇକ ଯାଇଥଥିଲୁ, ବରୁଣେଇ ଟା ବି ଗୋଟେ ସ୍ମୃତି ହେଇକି ଏଥିପାଇଁ ରହିବ ତାର ବରୁଣେଇ ଆମ ବରୁଣେଇ ତାର ହଉଛି ପାଦ ଦେଶରେ ଆମେ କଣ କରିଥିଲୁ ଭୋଜି ଭାତର ଆୟୋଜନ କରିଥିଲୁ ହଁ ହଉଛି ଭୋଜିଭାତ ର ଆୟୋଜନ କରିଥିଲୁ, ଵ ବ ସେଠି ଭୋଜିଭାତ କରିସାରିଲା ପରେ ବରୁଣେର ର ଉପରୁକୁ ଯାଇଥିଲୁ, ଯୋଉ ପାହାଡ ଉପରୁକୁ ଯାଇଥିଲୁ, ଆଉ ବଡୁଣେଇର ପାହାଡ ଉପରୁକୁ ଗଲାବେେଳକୁ ପୁରା ହଉଛି ଭୁବନେଶ୍ୱର ସହର ପୁରା ଏତେ ଟିକେ ସୁନ୍ଦର ଲାଗୁଥିଲା, ଆଉ ଏଟିକାର ବଡ ଯୋଉ ଘାସ ଭଳିଆ ଜଙ୍ଗଲ ହେଇଥିଲା ଆଉ ସେଠିକି, ସେ ଆଉ ସେ ପୁଣି ସେ ଯୋଉ ପାହାଚ ନୁହେଁ ତ ସେ ଗୋଟେ ଚଟାଣ ଭଳିଆ, ସିଏ ବହୁତ ଭଲ ମାନେ ବହୁତ ବଢିଆ ଲାଗୁ
ପୁରା ଷ୍ଟ୍ରେଟ୍ ଚଟାଣ ପୁରା ଥିଲା ସିଧା ଟାଇପ ର ଲୋକ ଲୋକଙ୍କୁ ଯିବା ପାଇଁ ଡର ଲାଗିବ ଆସି
ହଁ ଡର ଲାଗିବ, କିନ୍ତୁ ବହୁତ ମ୍ ମଜା ମସ୍ତିରେ ଥିଲା ହଁ। ମଜା ମସ୍ତି ଥିଲା। ଆଉ ଗୋଟେ ଦିନ କଣ ହେଇଥିଲା ଆମେ ଦୁଇ ସାଙ୍ଗ ଓ ନା ଯୋଉ ଦଶ ଜଣ ସାଙ୍ଗ ମିଶିକି କିଛି ଝିଅ କିଛି ପୁଅ ମିଶିକି ବାହାରି ଯାଇଥିଲୁ ହଉଛି ଏଠିକି ନୟାଗଡ଼, ନୟାଗଡ଼ ଆମର ଫତେଗଡ ବୋଲି ଗୋଟେ ଜାଗାଟା ଅଛି।
ହଁ ଫତେଗଡ ରାମ ମନ୍ଦିର ଏହା ବହୁତ ପପୁଲାର ମନ୍ଦିର ବହୁତ ଲୋକ ମାନଙ୍କର ପର୍ଯ ସ୍ଥନସ୍ଥଳୀ ଏଇଟାକୁ ବହୁତ ଲୋକମାନେ ବି ଯାଆନ୍ତି। ପାହାଡ ଉପରେ ମନ୍ଦିର ଅଛି।
ହଁ ଫତେଗଡ ଗଲା ବେଳକୁ ଆମ ଘର ଗୋଟେ ଚ୍ୟାଲେଞ୍ଜି ହେଲା କଣ ଆମେ କିଏ ଦେଖିନଥିଲୁ ଯାହା ବିି ଯାଇଥିଲୁ ସବୁ ହଉଛି ଯାଏ ଡିଜିଟାଲ ହଉଛି ଟେକ୍ନୋଲୋଜି ସାହସରେ ସାହାଯ୍ୟରେ ସବୁ ଯାଇଥିଲୁ। ଆଉ ଗଲା ବେଳକୁ ବାଟରେ ଟୋଟାଲ ଜିରୋ ନଲେଜ ଥିଲା। ଆଉ ହଉଛି ସେଠିକାର ପାଖ ଲୋକଙ୍କ ସହିତ କଥା ହଉଥିଲୁ। ଗଲାବେଳୁ ଯୋଉ ହେଠିକ ଯୋଉ ବାଟରେ ଗଲାବେଳକୁ ପୋଡ ସେଠିକାର ନୟାଗଡ ପୋଡ ହଉଛି ଓ ଭାରତ ବର୍ଷ ହଉଛି ହଁ ପୋଡ ସେଠି ବି ପୋଡ ଖାଇଥିଲୁ ପୋଡ ଖାଇଗଲା ବେଳକୁ ସେଠି ଗୋଟେ ଜଙ୍ଗଲିଆ ରାସ୍ତା ଦେଇ ଗଲୁ ବାଟରେ ଗଲାବେେଳକୁ ମୋର ଗୋଟେ ସାଙ୍ଗଟେ କଣ କଲା କିଛି ସମୟ ଗାଡି ରଖିକି ଆ ବିଲରେ ପାଣି ସବୁ ଝରୁଥିଲା ଆଉ ସେଠି କଙ୍କଡା ଗୁଡା ଥିଲା ସେ କଙ୍କଡା ଧରିଲା ଫଟୋ ଉଠେଇଲା ଆଉ ଗୋଟେ ଜାଗା ରେ ରହିଲୁ ଆଉ ହଉଛି ଖଜୁରୀ ଗଛରୁ ଖଜୁରୀ ପାରିକି ଖାଇଲୁ। ଆଉ କିଛି ସମୟ ପୁରା ଆମେ ଯେମିତି ଇଏ ଡ୍ୟାନ୍ସ କରନ୍ତି ହଉଛି ଉ ପାହାଡି ହିଲ୍ ଷ୍ଟେସନରେ ଯିମିତି ପାହାଡି ନାଚ କରନ୍ତି କାନ୍ଧରେ କାନ୍ଧ କାନ୍ଧରେ ହାତ ଜେତିକି ଆମେ ସବୁ ନାଚଥିଲୁ ଗୀତ ଗାଇଥିଲୁ ମ୍ୟୁଜିକ ବଜେଇଥିଲୁ ଆଉ ଗୋଟୋ ଜାଗାରେ ରହିକି ସବ କୋଲଡିଙ୍କ କରିକି ଆଣି ଗାଡିରେ ବସିକି ସବୁ ଚିୟର କରିକି ପିଇଥିଲୁ ବହୁତ ବଢିଆ ମଜା କରିଥିଲୁ ତାପରେ ସେଠି ଯୋଉ ଗଲା ପରେ ଠାକୁରଙ୍କୁ ବି ଦର୍ଶନ ହେଲା ଆଉ ଠାକୁରଙ୍କ ଦର୍ଶନ ବହୁତ ପୁରା ବହୁତ ବଢିଆ ଲାଗିଲା ଆଉ ଗୋଟେ ଜିନିଷ ଟିକେ ଇଏ ଲାଗିଲା ଖରାକୁ ଆମ ଗୋଡ ଆଉ ସହିପାରିନଥାଏ କାରଣ ଆମେ ଯୋଉ ସମୟରେ ବାହାରିଥିଲୁ ସେ ସମୟ ଟା ହିଁ ବାହାରିବା କଥା ନଥିଲା କିନ୍ତୁ ଆମ ସେଥର ଗୋଟେ ଜଲବାଜିରେ ବୋଧେ ଭାଆରି ଯାଇଥିଲୁ ବହୁତ ବ୍ୟସ୍ତରେ ଭାରି ଯାଇଥିଲୁ ଅବଶ୍ୟ ତଣୁ ସେ ସେ ସମୟ ଗୁଡା ସବ ପୁରା ମେମୋରେବୁଲ ହେଇକି ମାନେ ଯେପର୍ଯ୍ୟନ୍ତ ମଣିଷ ଜିବନ ଅଛି ସେ ପର୍ଯ୍ୟନ୍ତ ମନେ ରହିଛିିବ ଆମେ ସେ ଯେତିକି ସାଙ୍ଗ ଯାଇଥିଲୁ